ହୁଁ କଣ କରଥିଲଥିଲୁ
କିଛି ନାହିଁ ବର୍ଷା ହେଇଲାଣି ଆମେ ବସିଛୁ ଏମିତି ଆଉ
ଓହୋ ଆଲେ ତମ ଆଡେ ଆଜି ବର୍ଷା ହବ ନୁହ,
ହଁ।
ଏ ଭଲ ଆଉ ଗରମ କେମିତି କଣ ଅଛି?
ହଁ ଗରମ ତ ବହୁତ ଅଛି
ଆ ବର୍ଷା ହବ ଆଜି ଥଣ୍ଡା ପାଗ ହେଇଯିବ ଆଉ କାମ ସେମି ଟିକେ ବର୍ଷା ଉଠେଇଛି ଶିଆ ବର୍ଷା ହଉଛି କି ନା କଣ କହି ହଉଛି ବର୍ଷା ଉଠଉଛି ହଉନି। କୋଉଠି ଅଛୁ ଏବେ।
ଘରେ ଅଛି
ଓ ବର୍ଷା ପକେଇନି ତାହେଲେ
ନାଇଁ ବର୍ଷା ଉଠେଇଲାଣି ହବ ଆଉ ହଁ
ହେଲେ ତ ଭଲ କଥା ଏଇ କିଛି ଦ ବର୍ଷା ଉଠଉଛି କିନ୍ତୁ ହଉନି ଆଉ ଘଡ ଘଡି ଯଡି କା ମ ଛି ନା ନା ଖାଲି ସେମିତି ଉଠେଇଛି ଅନ୍ଧାର କରିକି।
ଉଠାଇଛ।
ଆ ସେ ହାବ ଦେଖି ଖିଆ ହେଲେ ଭଲ କଥା ଆଉ କଣ ଖାଇଥିଲୁ କଣ?
ଏଇ ଖରା ବେଳେ ଭାତ ତ ଖାଇଥିଲି ଆଉ।
ଭାତ ଆଉ କଣ ନା ଖାଲି ଭାତ।
ଭାତ ଛୁଇଁ ତରକାରୀ ଆଉ ଖଡା ତରକାରୀ ଆଉ କଣ ଭ ଯା ଏମିତି ଆଉ।
ଆମ୍ୱ ଖାଉନୁ ତୁ
ହଁ।
ଝିଅ ପିଲାଙ୍କର ଆମ୍ୱ ଫେବେରେଟ ଆ ରୋଷେଇ କିଏ କରୁଛି?
ରୋଷେଇ ସେଇ ମାଉସୀରିକା ଆଉ ଭାଉଜ ଅଛନ୍ତି ସେମାନେ କରିଛନ୍ତି ଆଉ।
ଓହୋ ଆଉ ଭଲ ଆଉ ଆଉ ଆଇଁଷ ହରିକା ଖାଇଲୁଣି ନା।
ହଁ କାଲି ବୁଧବାର ଥିଲା କାଲି ଦିନରେ ମାଛ ଖାଇଥିଲୁ ରାତିରେ ଅଣ୍ଡା
ଆଉ କଣ ଭଲ ଆଉ ଆଉ ଦିନରେ କଣ ହେଇଥିଲା, ନା ଏତିକି ଆଇଟମ ?
ଦିନରେ ହଁ ଏତିକି ଆଉ ସେଇ ଆମ୍ବ ଦଳା ଦଳି ଏମିତିଆ ସବୁ ପୋଡାପୋଡି ହେଇଥିଲା ପଖାଳ ଏଇଗୁଡା ଆଉ।
ହୁଁ ହଁ ଆଉ ତୋ ପଢାପଢି ଖବର କଣ କ
ହଁ ପଢାପଢି ଭଲ ଏବେ ତ ରେ ପଢିବି।
ଟେଟ୍ରା ଟେଟ୍ରାରେ କେମିଷ୍ଟ୍ରିଟା ଭଲ । କେମେଷ୍ଟ୍ରି ମ୍ୟାଥମେଟିକ୍ସ। ଭଲ କେମିଷ୍ଟି ଟା ଭଲ ସେ ଟେଟ୍ରାରେ ଦେଖ।
ହୁଁ।
କଣ କଣ ସମରକୋଶ କରୁଥିଲୁ ବୋଧେ ସେଇଠ ହୁଁ ହୁଁ କଣ କେମିତି ପଢାନ୍ତି ସେଠି କଣ ?
ହଁ ଭଲ ପଢାନ୍ତି, ହଁ ସେଠି ଭଲ ପଢାପଢି ସବୁ ଖାଇବା ଚାରି ଟାଇମ ଦିଅନ୍ତି ସ ସକାଳେ ଆଉ ଖରା ବେଳେ ସନ୍ଧ୍ୟା ବେଳେ ରାତିରେ।
ସେ ସକାଳେ କଣ ଦିଅନ୍ତି ଖାଇବାକୁ?
ସକାଳେ କୋଉଦିନ ଉପମା କୋଉଦିନ ଇଟଲି ତରକାରୀ କୋଉିନ ରୁଟି ଡାଲମା କୁନା ପଖାଳ ଏମିତି ଆଉ ହଁ ବେଳେ ବେଳେ ସକାଳୁ ପଖାଳ ଦେଇଦିଅନ୍ତି ନାଇଁ ତ ସକାଳୁ ଆମର ଆଠଟା ରୁ ନଅଟା ଭିତରେ କ୍ଲାସ ଥାଏ ଯେତେବେଳେ ବି ଏମିତି ପଢିଥାଏ କ୍ଲାସ ତା ଭିତରେ ପୂର୍ବରୁ ଖାଇକି ଯାଇ ଯିବାକୁ ପଡେ କ୍ଲାସ ଆଉ।
ସମୟ ସମୟରେ ଗୋଟେ ଟାଇମ ରେ ଖାଆନ୍ତି ।
ହଁ ନାଇଁ। ଉହୁଂ ଯୋଉମାନଙ୍କର ସାଢେ ଆଠଟା କି ନଅଟରେ କ୍ଲାସ ଥିବ ସେମାନେ ଶୀଘ୍ର ଖ ଟିକେ ଲେଟରେ ଖାଆନ୍ତି ନାଇଁ ତ ଯୋଉମାନଙ୍କର ଆଠଟରେ କ୍ଲାସ ଥିବ ସେମାନେ ଟିକେ ଶୀଘ୍ର ଖାଇ ଦିଅନ୍ତି ଏମିତି ଆଉ।
ହୁଁ ହୁଁ ତମକୁ କେତେବେଳେ ଦିଅନ୍ତି, ମାନେ ଷ୍ଟାର୍ଟିଂ କେତେବେଳେ ଖାଇବା ସାତଟା ସାଢେ ସାତଟା ବେଳକୁ ହୁଁ ହୁଁ ନଅଟା ବେଳ ପର୍ଯ୍ୟନ୍ତ ଚାଲିଥିବ।
ହଁ ନଅଟା ଆ ଯୋଉମାନୋନ ବି ଗାଡିଆନ୍ ଆସି ହୁଁ ସେମାନେ ବି ଖଥାଆନ୍ତି।
ହୁଁ ହ । ଆଉ ସଫିସେଣ୍ଟ ସବୁ ଦିଅନ୍ତୁ ନା
ହଁ ସଫିସେଣ୍ଟ ଖାଇବା ସବୁ ଦିଅନ୍ତି ।
ଉହୁଁ ଆଉ ତାପରେ ଖରା ବେଳକୁ।
ଖରା ବେଳକୁ ଉହୁଁ ଯଦି ମଙ୍ଗଳବାର ହେଇଥିବ ତାହେଲେ ଅଣ୍ଡା ଦିଅନ୍ତି, ଅଣ୍ଡା ତରକାରୀ ନାଇଁ ତ ବୁଧବାର ହେଇଥିଲେ ମା ମାଛ ତରକାରି ଆ ଆଉ ରବିବାର ଦିନ ଚିକେନ ତରକାରୀ ଶୁକ୍ରବାର ଦିନ କିଛି ଗୋଟ ଅଣ୍ଡା ମାଛ କିଛି ବି କରିଦିଅନ୍ତି ସେମତି।
ଓହୋ ଆ ତା ଭେଜ ଆଇଟମରେ କଣ, ହୁଏ ଭେଜରେ? ନନଭେଜ୍ ତ ଗଲା ନନଭେଜ୍ ଦିନରେ ଭେଜରେ କଣ?
ପନିର ହୁଏ ଛତୁ ହୁଏ। ନାଇଁ ତ ଭଜା ନହେଲେ ଚିପ୍ ସରିକା ଫିଙ୍ଗର ଚିପ୍ସ ଛାଣିଦିଅନ୍ତି ଏମତି ଆଉ।
ହୁଁ, ଆଉ ଖରା ସନ୍ଧ୍ୟାବେଳେ କଣ ଦିଅନ୍ତି?
ସନ୍ଧ୍ୟା ବେଳେ କଉ ଦିନ ବରା ତରକାରୀ, କଉ ଦିନ ଯୋଉ ପକୁଡି ତରକାରୀ, କଉ ଦିନ କଣ ଯ ନହେଲେ ଦେଇଦିଅନ୍ତି ଚାଟ୍ ଚାଉମିିନ୍।
ହୁଁହୁଁହୁଁ ସେଠି ସନ୍ଧ୍ୟା ଆଡେ ଯୋଉ ଆଇଟମଟା ଦିଅନ୍ତି ମାନେ ଜଷ୍ଟ୍ ସେଠି ଅନୁସାରେ କମ୍ ନା ଅଧିକା ମାନେ ଠିକଠାକ୍ ଥାଏ ନା
ନାଁ, ନା ନାଇଁ ଠିକଠାକ୍ ଥାଏ ନାଇଁ ଠିକଠାକ୍ ଥାଏ। ଠିକ ଠାକ୍ ଥାଏ ପୁରା ସଫିସିଏଣ୍ଟ୍ ଦିଅନ୍ତି।
ଉହୁଁ ଖରାବେଳେ କେତେବେଳେ ସୁଦ୍ଧା ଖାଇବାକୁ ଦିଅନ୍ତି?
ଖରା ବେଳେ ଯାହାର ଯେତେବେଳେ କ୍ଲାସ ସରିବ ଆସିକି ଖାଇଥାନ୍ତି ଯୋଉ ମାନଙ୍କର ସାଢେ ଏଗାର ରେ କ୍ଲାସ କରିବ ସେମାନେ ଆସିକି ସାଢେ ଏଗାରଟରେ ଅଁ ଅଁ ଏଗାରଟା ବେଳକୁ ଖାଇବା ପଳେଇ ଆସେ ଆଉ ତାପରେ ଚାଲିଥାଏ ଏମିତି ଆଉ।
ଟୋଟାଲ୍ ଟୋଟାଲ୍
ସେଠିଇଇ ଉଁଉ ପାଞ୍ଚ ହଜାର ପାଖାପାଖି ହେବେ ବୋଧେ
ଟୋଟାଲ ଫୁଲ୍ କଲେଜରେ।
ହଁ ନାଇଁ ଆମ କ୍ୟାମ୍ପସରେ ଟୋଟାଲ୍ ପାଞ୍ଚ ହଜାର୍ ପାଖାପାଖି ପିଲା ହେବେ ବୋଧେ। ଆଉ ଟୋଟାଲ କଲେଜରେ ହେଲେ ତ ବହୁତ୍। ପିଲା ହେବେଣି।
ହୁଁହୁଁ।
ନିଟ୍ ପିଲା ରହୁଛନ୍ତି ଫ୍ରେସର ପିଲା ତାପରେ ଉଁ ଉଁ ସନ୍ଧ୍ୟା ବେଳକୁ ହଁ ପାଞ୍ଚଟାରୁ।
ହୁଁ ହୁଁ।
ନାଇଁ କୋଉ କୋଉ ଦିନ ପାଞ୍ଚଟା କୋଉ କୋଉଦିନ ସାଢେ ଚାରିଟା ରାତିରେ ସାଢେ ଆଠଟାରୁ ଆରମ୍ଭ ହେଇଯାଏ।
ସାଢ଼େ ଚାରିଟାରୁ। ଓ ସରି ସାଢ଼େ ଆଠଟାରୁ।
ହ ହଁ ସାଢ଼େ ଆଠଟାରେ। ରାତିରେ ଯିଏ ରୁଟି ଖାଇଲା ନାଇଁ ତ ଯିଏ ଭାତ୍। ଭାତ ଖାଇଲା ହଁ
ରୁଟି ବେଲା ରୁଟି ନା କିଣା ଯଉ
ନାଇଁ ନାଇଁ ସେଟା ମେସିନ୍ ରୁଟି।
ହଉ ଆଉ କଣ କଣ ସବୁ ଆଇଟମ ରାତିରେ ଦିଅନ୍ତି ରୁଟି ସାଙ୍ଗରେ?
ରାତିରେ କୋଉଦିନ ଡାଲମା କୋଉଦିନ କଣ ତରକାରୀ କରିଦିଅନ୍ତି କୋଉଦିନ ମିକ୍ସ ଭେଜ କୋଉଦିନ ସୋୟାବିନ୍ ତରକାରୀ କୋଉଦିନ ଗ୍ରୀନ୍ ମଟର ତରକାରୀ ଖିରି ଏମିତିକା ଦେଇଦିଅନ୍ତି ଆଉ
ହୁଁ ହୁଁ ତାପରେ ତମେ ଯୋଉଠି ରହିବ ମନେକର ହଷ୍ଟେଲରେ ମେଷରେ ଯାହାବି ରହିବ ସେଟା କୋଉଠି କ୍ୟାମ୍ପସ ଭିତରେ ମାନେ କଲେଜ ପାଖରେ କ୍ୟାମ୍ପସ ଭିତରେ ନା ବାହାରେ ହଷ୍ଟେଲଟା?
ନାଇଁ କ୍ୟାମ କ୍ୟାମ୍ପସ ଭିତରେ ହିଁ।
ତମର ଯୋଉଠି କ୍ଲାସ ହଉଛି ଡେଲି କ୍ଲାସ ଯୋଉଠି ହଉଥିବ କଲେଜ କ୍ଲାସ କି ଯୋଉ ବି କ୍ଲାସ ଯଉଠି ହଉଥିବ
ହଁ ସେ ସବୁ ଗୋଟେ କ୍ୟାମ୍ପସ ରେ ସେଇଟା ଗୋଟେ କ୍ୟାମ୍ପସ ଭିତରେ ହିଁ ହଁ ବିଲ୍ଡିଂ ଅଲଗା ହଁ ବିଲ୍ଡିଂ ଅଲଗା ଆମ ର ଷ୍ଟେଲ ବିଲ୍ଡିଂ ରୁ ଓ ଯୋଉଠି କ୍ଲାସ ହଉଛି ହାଫ୍ କିଲୋମିଟର ପାଖାପାଖି ହବ ଆଉ
ହୁଁ ହୁଁ ତାହେଲେତମେ କେତେବେଳେ ରୁମକୁ ଆସ ରାତିରେ?
ଆମର କ୍ଲାସ ଚାରିଟା ରେ ସରିଯାଏ। ଚାରିଟା ରେ ସରିଗଲେ ଆମେ ରୁମକୁ ପଳେଇ ଆସୁ ଆଉ ସେକେଣ୍ଡିଅର ପିଲାଙ୍କର ସେଲ୍ଫ ଷ୍ଟଡି କମ୍ପଲସରୀ ସେମାନେ ଛଅଟାରେ ସେଲ୍ଫ ଷ୍ଟଡି କରନ୍ତି। ଆମର ସେଲ୍ଫ ଷ୍ଟଡି କମ୍ପଲସରୀ ନଥାଏ। ତ ଯଦି ହୁଏ ଛଅଟାରୁ ଆମର ଡାଉଟ କ୍ଳିଅରିଙ୍ଗ ପଡେ ଆଉ ଉଁ ଫିଲ୍ଡ ସବୁଦିନ ପଡେ କିନ୍ତୁ କଉଦିନ ପ୍ରା
ହଁ ହୁଁ ତମର ହଁ ତଥାପି ଟୋଟାଲି ମାନେ ତମର ସରିଗଲା ମାନେ ସରିବ କେତେବେଳକୁ ମାନେ ନଅଟା ଦଶଟା ବେଳକୁ
ନାଇଁ ଯଦି କ୍ଲାସ ଫ୍ଲାସ ପଡିଲା ତ ତାହେଲେ ଆଠଟା ପାଖାପାଖି ବେଳକୁ ସରିଯିବ। ଯଦି ନ ପଡିଲା ତ କିଛି ନାଇଁ ଏମିତି ଡାଉଟ୍ କ୍ଲିୟରିଂ ଯାର ଇଚ୍ଛା ଯିବ ନଅଟା ଦଶଟା ବେଳ
ତାମାନେ ଟୋଟାଲି କହିବାକୁ ଗଲେ ଚାରିଟା ପାଞ୍ଚଟା ବେଳକୁ ସରିଯାଉଛି। ସ୍ନାକ୍ସ ଖାଇକି ପଳିଆସିବ
ହଁ
ରୋମ କୁ ଯୋଉ ଦିନ ଦାଉ ପିଅରିଙ୍ଗ ଥିବ କି ଇଏ ଥିବ ସେ ଦିନ ର ଥିବ ମିିଲ୍ ଖାଇକି? ସେ ରାତିରେ ଆସିବ
ନା ନା ସେମିତି ନାହିଁ କ୍ଲାସ ସରି ସକାଳୁ ହୁଁ ଗୋଟେ ଗୋଟେ ଦିନ ଆଠଟା ସାଢେ ଆଠଟା ନଅଟା ଏମିତି ଆଉ
ଷ୍ଟାର୍ଟିଂ କେତେବେଳେ?
ହୁଁ ସେ ସାଢେ ଆଠଟା ନହେଲେ ନଅଟା ରୁ ଷ୍ଟାର୍ଟ ହେଇ ଯାଏ।
ହୁଁ ହୁଁ କେତେଟା କଣ କ୍ଲାସ ହୁଏ? ଗୋଟ କ୍ଲାସ କେ
ହଁ ଘଣ୍ଟେ
ଉ ହୁଁ ଘଣ୍ଟେ କେତେଟା କ୍ଲାସ ହୁଏ ଗୋଟେ ଦିନରେ କେତେଟା କ୍ଲାସ ତଥାପି ହୁଏ ଛଅଟା କ୍ଲାସ ସକାଳୁ ଚାରିଟା ବେଳ ଯାଏ ଛଅଟା କ୍ଲାସ ତଥାପ କଣ କଣ?? କ୍ଲାସ ହୁଏ ଡେଲି
ହଁ ଫିଜିକ୍ସ କେମେଷ୍ଟ୍ରି ମ୍ୟାଥ ତ କମ୍ପଲସରୀ ଥାଏ ତିନିଟା ଅଙ୍କ ଆଉ ବାକି କେତେବେଳେ ଇଂଲିଶ ପକାନ୍ତି ନାଇଁ ତ ବାୟୋଲୋଜି ପକାନ୍ତି ଏମତି
ସକାଳୁ କୋହୁ ତିନିଟା ହଁ ସକାଳୁ ଯୋଉ ତିନଟା କ୍ଲାସ ପଡେ କି ଚାରିଟା କ୍ଲାସ ପଡେ କଣ କଣ ପାଡେ
ସେମିତି କମ୍ପଲସରି ନହିଁ କିଛି ବି ସେ।
ରୋଟେସନାଲି ଚାଲେ ରୋଟେସନାଲି ଚାଲେ ଆଜି ମନଙ୍କର ଫିଜିକ୍ସ ପଡି ଥିବ କାଲି କେମିଷ୍ଟ୍ରି ପଡିବ। କାଲିି କି ମାଥ୍
ହଁ ହଁ ଯେତେବେଳେ ଯୋଉ ସାର ଫାଙ୍କା ଥାଏ ସେମିତି ଦେଖିକି ପକେଇ ଦିଅନ୍ତି।
ଓ ହ ସେମିତି ମାନେ ତମର ନାହିଁ ମାନେ ପର୍ଟିକୁଲାରି ଗୋଟେ ମାନେ ରୁଟି ଏ ରୁଟି ଏ ଗୋଟେ କରିକି ମାନେ
ନାଇଁ ନାଇଁ ଦି ଦିନରେ ଥରେ ହଁ ଦି ଦିନ ଥର କରେ ଦି ଦିନ ରୂପ ଏ ଭାଇ ଯେ ରୁଟିନ୍ କରନ୍ତି ସେ ଏକା ଥାରେ ଦି ଦିନ ପାଇଁ ରୁଟି
ତର ଯିଏ ଫିଜିକ୍ସ ମାନକର ପଢାନ୍ତି ଯିଏ ଫିଜିକ୍ସ ମାନକର ମନେକର କେମିଷ୍ଟ୍ରି ରୁ ଜଣେ ପଢେଇଲେ କେମିଷ୍ଟ୍ରି ଜଣେ ପଢେଇାଇଲେ ଯେ ଅର୍ଗାନିକ ଅଛି, ପଢେଇଲେ କେବେ ପଢାବ
ସେମିତି କିଛି ନାହିଁ ସେ ତାଙ୍କ ଅନୁସାରେ ପକାନ୍ତି ସେ ଅର୍ଗାନିକ ବି ପୁଣି ତା ପରଦିନ ପକେଇଦି
ଯେବେ ତମର ଯୋଉଦିନ ଯୋଉଦିନ ପକେଇବେ ତମକୁ କୁହନ୍ତି ନା ରୁଟିନ ଟା ଦିଅନ୍ତି ନା କି ଆଜି ଏଇ ସାର୍ ପଢେଇବେ କି
ହଁ ତା ପୂର୍ବ ଦିନ ରାତିରେ ଦିଅନ୍ତି।
ହଁ ହ ତମ କେତେ ଜଣ କଣ ସାର ପଡାନ୍ତି ନା ଟୋଟାଲି ଇଅର୍ଗାନିକ୍ ଅର୍ଗାନିକ ସବୁ ଜଣେଇ ପାରନ୍ତି।
ନାଇଁ ନାଇଁ ଆମର ତ ସମରରେ ପଢଉଥିଲେ ଫିଜିକସ ପଢଥିଲେ ତିନି ଜଣ କେମିଷ୍ଟ୍ରି ପଢଉଥିଲେ ଦି ଜଣ ଅର୍ଗାନିକ ଷ୍ଟାର୍ଟ ହେଇଥିଲା ପୁଣି ତାପରେ ପଢେଇଲେ ଆଉ ଗୋଟେ କ୍ ଦି ଜଣ ପଢଉଥିଲେ।
କେମିଷ୍ଟ୍ରିା ଦିଇ ଜଣ ନୁହଁ ଅର୍ଗାନିକ ଅର୍ଗାନିକ୍ ଆଉ ଗୋଟେ କଣ ଅଛି
ଗିକାମର ପଢା ହେଲିା୍ ଖା ଗୋଟେ ନାଇ ଗୋଟେ କ୍ସ ହେଇଥିଲା ତାପରେ ଆଉ ହେ ଅର୍ଗାନିକ ପଢା ହେଲାଣି ବନ୍ଦ କରିଦେଲେ
ହୁଁ ହଁ ଚାଲ ଇନର୍ଗାନିକ ଫିଜିକଲ ବଢ଼ଏଛ
ହଁ
ଉଁ ହୁଁ ଇନ ଅର୍ଗାନିକ ଅର୍ଗାନିକରେ କିଛି ନଁ ଇ ଅର୍ଗାନିକିଜିକା କିଛି ନାହିଁ ଫିଜିକାଲରେେ ଅଛି ସମୀକରଣ ଇକୱେନ ଦେଖେଇବ। ସେ ମାନେ ସେଗୁଡା ସବୁ ଥିଓ ପାଠ ମ ହଉଛି ଅର୍ଗାନିକା ହଉଛି ବୁଝିବା ପାଠ ନା ବେସି ମଣ୍ଡ ଏଟା କମରେ ଇଏ ତାପରେ ଆଉ ଫିଜିକସ କେତେ ଜଣ ପଢଉଛ
ଫିଜିସ୍ ତିନି ଜଣ ପଢଉଥିଲେ।
ହୁଁ ହୁଁ ହୁଁ ଷ୍ଟାର୍ଟିଂ କୋଉ ଥିରୁ କରିଥିଲେ।
ହ ଫାଷ୍ଟ ପଢେଇଲେ ଅଁ ମ୳୲ଥର ନାଇଁ ଫିଜିକସ ର ର୍ ହେଲା ସ୍ଲାଟର ଚାପଟର
ଫିଜିକ୍ସର ସ୍କାଲାର ବାକଟର
ହଁ ତାପରେ ଇ ଆଉ ଜଣେ ସାର୍ ପଢେଇଲେ ସେଇ ଏକା ଟାଇମସ ସବୁ ମାନେ ଗୋଟେ ଦିନରେ ସବୁ ଷ୍ଟାଟ ନାଁ ନାଁ ନାଁ
ପଢ଼ାଏ ନିକି ଫିଜିକ୍ସର ଫାଷ୍ଟ ମିରରୁ ପ୍ରାଇସ ଷ୍ଟାଟ କର ମିର
ନାଇଁ ସମର କୋର୍ସ ରେ ସେ କହିଲେ କି ମାନେ ଇଜି ଚାପଟର ଗୁଡା ଟିକେ ଆର ହୁଁ।
ହୁଁ ମ୍ୟାଥ କୋଉଟା ପଢେଇଲ।।
ମ୍ୟାଥ ପଢେଇଲେ ଫାଷ୍ଟ ମ୳୲ଥରେ ଦି ଜଣ ପଢଉ ଥିଲେ।
ହଁ କିଏ କଣ ପଢେଇଲେ ଫାଷ୍ଟ। ମେଟ୍ରିକି ସିଟର୍ମିନାଲ ପଢେଇଥିବେ। ନହେଲେ ସେଟ୍ ଫେଟ ହଁ।
ହଁ ସେଟ କିଉ ଆରମ୍ଭ କଲେ ତାପରେ ଆଉ ଜଣେ ସିଏ ସିକୁନ୍ସି ନିଜେ ଆରମ୍ଭ କଲେ।
ଉ ହୁ ଯେ ମେ ମାଟ୍ରିକସ୍ ଟିଟର୍ମିନେଟ୍ ଏ ଗୁଡାକ ପଡ଼ିଚିନା। ମେଟ୍ରିକ୍ ଟି ଟର୍ମିନେଟ୍ ଆଉ ଆଉ ଅଳ୍ପ ଏମିତି ତ୍ରିକୋଣମିତି ଏରିକା ଅବଶ୍ୟ ପଢେଇ ନଥିବେ ସେଗୁଡା ଉଁ ହୁଁ ଆଉ ଇଂଲିଶ ରେ
ଇଁ ଇଂଲିଶ ସେ ଦି ଜଣ ସିଏ କ୍ଲାସ କେତେବେଳେ କଣ ଏମିତି ପକା ହୁଏ ନାଇଁ ତ ନାଇଁ। ସେ ଖାଲି ସେ ଗ୍ରାମାର ଫାମାର ଉପରେ ପଢା